ହୁଁ। ମୁଁ କଇଲି ଆଜିକାଲି ଓଡ଼ିଆ ମାଟ୍ରିମନି ଅଛି ତ ଜିନ୍ଦାବାଦ୍। ଆଉ କଣ ଦରକାର ମଧ୍ୟସ୍ତି ବସିବା।
ହୁଁ ହୁଁ। ନିଜ ମାନେ ସମକକ୍ଷ ପାଇବା ବି।
ହୁଁ ଅସମ୍ଭବ କେତେ କୁଆଡେ ଖୋଜିବ ଯାଇକି।
ହୁଁ ଖୋଜ୍ ହେ ଖୋଜିଲେ କଣ ତମେ ମେଟ୍ରିମୋନି ହଉ ମିଡି ଏଟର୍ ହଉ ସେ ଯାହା ହଉଛି ହଉ କିନ୍ତୁ ପାଟନର ଟା ଭଳି ମିଳିବା ଅଛି।
କାମକୁ ଭଲ ମିଳୁ ନାହାଁନ୍ତି ଆଜିକାଲି ଭଲ ପିଲା ବ ମାନେ ନାହାନ୍ତି ମିଳିବ କଉ ଯାହା ଯେମିତି ହଉ ଆଡଜଷ୍ଟ କରି ଚଳିବ ଆଉ।
ହୁଁ ଆଯେଷ୍ଟ୍ କମ୍ପ୍ରମାଇଜ୍
ହୁଁ।
ଏଇ ୱାର୍ଡ ଗୁରା ବଢିଆ ଲାଗୁଚି ନାଇ ସାଉଣ୍ଡ ପୂରା ସାଉଣ୍ଡ ସାଉଣ୍ଡ ୱାର୍ଡ।
ହୁଁ।
ଆଉ ଘରକୁ କେବେ ଯାଇଥିଲୁ?
ଘରକୁ ଯାଇଥିଲି ହେଇଗଲାଣି କେତେ ଦିନ୍ ଯାଇନି। ଆସି ଦେଢ଼ ବର୍ଷ ପାଖାପାଖି, ହେଲାଣି ମୁଁ ଯାାଇନି।
ଏଇ ଭୁବନେଶ୍ଵର ବା ରହୁଛନ୍ତି ଏବେ, ଆଣ୍ଟି ମାନେ ଆଣ୍ଟି! ଅ ଭୁବନେଶ୍ୱର ରହିକି ବି ଯାଇନୁ।
ନା, ନା ସିଏ ହାଇଦ୍ରାବାଦରେ ଅଛି। ଆସିଥିଲା ଆସିଥିଲା।
ହଁ ହଁ ହଁ।
ଆସିଥିଲା। ସିଏ ଅଛି-ଇ ଏଠି ଭୁବନେଶରରେ।
ହଁ, ତାଙ୍କ ସହିତ ଦେଖା ହଉଚି ନା ଦେଖା ଯାଉନି?
ହୁଁ, ହୁଁ, ତାଙ୍କ ସାଙ୍ଗେ ଦେଖା ହୁଏ। ଆସିଥିଲେ ପୁଅର ଯୋଉ ଜନ୍ମଦିନ ଏବେ ଗଲାନି।
ହଁ ହଁ ହଁ ହଁ। ଓହୋ!
ଆସିଥିଲେ ତା, ପୂର୍ବରୁ ସେ ପୁଅ ଜନ୍ମ ହେବାର ଦି ମାସ ଖଣ୍ଡେ ପରେ ସବୁ ଆସିଥିଲେ।
ହୁଁ ହୁଁ ହୁଁ ହଁ ହଁ। ଦିଦି ଘର ଏବେ କଣ ଛୁଆ?
ତାର ଗୋଟେ ଝିଅ।
ଓହୋ। ଝିଅ କୋଉ ସ୍କୁଲ ରେ ପଢୁଛି?
ଉଁ ଛେ-ଏ ହେଇଗଲାଣି ତାର କେତେ, ଷ୍ଟାଣ୍ଡାର୍ଡ଼ ୱାନ୍ ହବ ନା କଣ କଉଥିଲା ବା?
ଓହୋ! ଷ୍ଟାଣ୍ଡାର୍ଡ ୱାନ୍ ମାନେ-ଏ-ଏଁ ଛଅ ବର୍ଷ, ପାଞ୍ଚ ବର୍ଷ।
ଛ ହଁ ହଁ।
ପାଞ୍ଚ ଛଅ ବର୍ଷ ପାଖାପାଖି।
ହୁଁ।
ହୁଁ, ତୋର ପୁରା ଭୁବନେଶ୍ୱରରେ ସେଟେଲ୍ ନା ଆଉ କୁଆଡେ ଯିବାର ଅଛି?
ନାଇଁ ମୋର ତ ଏଇଠି ଭୁବନେଶ୍ଵର ପୁରା ଆଉ, କୁଆଡେ ଯିବି?
ଆଇଟି ଯୋଉ ସମସ୍ତଙ୍କର କଣ ମାନେ, ଗମେଣ୍ଟ ନା କାର ପ୍ରାଇଭେଟ୍ ଏମିତି।
ନା, ନା, ପ୍ରାଇଭେଟ୍ ନା
ଓଁ ହୋ। ସେଥିରେ ଆଇଟି ବି ବାହାରକୁ ଏବେ ଯୋଉଁମାନେ ରହିଗଲେଣି ଓଡିଶା
ହଁ, ଏବେ ଦି ତିନି ବର୍ଷ ପାଇଁ ତ ଏଇଠି ଅଛି।
ହଁ ହଁ ହଁ।
ତା'ପରେ କୁଆଡ଼େ ଯିବାର ଅଛି, ବୋଧେ ଯାଇପାରେ।
ଅଉ ହଁ।
ଆଉ କଣ କୁହ?
ଚିକଣ ଏଇତ ସବୁ, ଚାଲିଛି ଆଉ।
ଏଇଠି ଶାଶୁ ଘରେ ଶାଢ଼ୀ ପିନ୍ଧିବାକୁ ଆଲାଉ କରୁଛନ୍ତି, ଏଜଉ ଡ୍ରେସ୍ ପିନ୍ଧିବାକୁ ଆଲାଉ କରୁଛନ୍ତି ନା ନାହିଁ?
କଉଠି?
ଶାଶୁ ଘରେ।
ଶାଶୁ ଘରେ! ଶାଶୁ ଘରେ ନା। ଶାଶୁ ଘରେ ପୁରା ଶାଢୀ। ଆଉ, ରାତିିରେ ଯଦି ତମେ ହଁ, ପୁଅ ହେଲା ପରଠୁ, ନାଇଟି ପିନ୍ଧିବା ହେଲା। ତା'ପରେ ଏବେ ତମେ ଦିନ ଯାଁକ ପୁରା-ଆ ଶାଢୀ ପିନ୍ଧିବ। ରାତିରେ ହୁଁ, ସନ୍ଧ୍ୟା ବେଳକୁ ନାଇଟ୍ ପିନ୍ଧିଦବ ଆଉ। ଯେହେତୁ ଏବେ ପର୍ଯ୍ୟନ୍ତ ବି, ଛୁ ପୁତ୍ର ମାନେ ଆମର ସେବନ କରୁଛନ୍ତି, ସେଥିପାଇଁ। ଆଉ, ସେଠି ଗାଁରେ ପୁରା ତମେ ଶାଢୀ ପିନ୍ଧିବ।
ହୁଁ, ହୁଁ, ସେଠି କଣ ତେ ମାନେ ଘରେ ଶଶୁର ଅଛନ୍ତି?
ହଁ ଶାଶୁ, ଶଶୁର ଅ ଦିଅ
ଓହୋ ସେଥିପାଇଁ ଅଛି। ମୋର ଏଠି କେଇ ନାହାନ୍ତି, ମୁଁ ବଡ।
ସେଠି ମାନେ ନାଇଁ ନାଇଁ। ଦିଅର ଯାଏ ମାନେ ଛୋଟ ମାନେ ମୋଟ ସାନ ଆଉ ସେଇଠି ଗାଁ ଖାଲି ଜଏଣ୍ଟ ଫେମିଲି, ମାନେ ମାନେ ଜଏଣ୍ଟ ଫେମିଲି ମାନେ ତମେ ଅଲଗା ଘର ସେପାରେଟ୍। କିନ୍ତୁ ସେଠି ସବୁ ମିଶିକି ରହୁଛନ୍ତି ଆଉ। ରହିଲେ ସେଇଟା ଠିକ୍ କଥା। ସମସ୍ତେ ବି ସେଇ କମ୍ଫର୍ଟବୁଲ ମେନ୍ ଗାଁ ଟା ଯେହେତୁ ପୁରା ସେଟା ତମକୁ ସେମତି ରହିବା ପାଇଁ ପଡିବ।
ହୁଁ ହୁଁ।
ହୁଁ ଯେ ତାପରେ ଭୁବନେଶ୍ଵରରେ ହେଲେ ମାନେ। ତମେ ଆସି ଡ୍ରେସ୍ ପିନ୍ଧିବ। କେଶରେ ଭୁବନେଶ୍ଵର ଆମେ ଭୁବନେଶ୍ୱରରେ ଦିଅର ପାଖରେ ରହିଲେ ଆମେ କେବେ ପିନ୍ଧୁନାଆ ଶାଢି ଏଠି ରୁହନ୍ତି ନା ଶାଶୁ, ଶଶୁର ରୁହନ୍ତି।
ହୁଁ ଆମର କେହି ନାହା ଏ ହେଲେ ବି ରୁଲ ରେଗୁଲେସନ୍ ଆଉ।
ଉଁ ନାହିଁ ଶାଢି ପିନ୍ଧା ପିନ୍ଧି ଏତେ ବାହାରେ ଏତେ କେହି କିଛି କୁହନ୍ତିନି।
ବାହାରକୁ ଗଲେ ଶାଢ଼ୀ ପିନ୍ଧେ ପୁଅ ହେଲା ପରେ ଏଠି ନାଇଟି ପିନ୍ଧୁଛି ଆଉ।
ଦେଖ।
ବାହାରକୁ ଗଲେ ଶାଢ଼ୀ ପିନ୍ଧିକି ଯାଉଛି।
ସକାଳେ କୁଜ୍ ମାନେ ଜୁଆଡେ ବି ଗଲେ।
ହୁଁ ହୁଁ।
ନାଇଁ ଭୁବନେଶ୍ୱରରେ ଆମକୁ ଡ୍ରେସ। ଭୁବନେଶ୍ଵରଭି ବି ଆମେ ନାଇଟ୍ ପିନ୍ ନାଇଟି ନାଇଟି ସୁଟ୍ ଘରେ ସେମତି ଇଏ ନୁହଁ।
ହୁଁ।
ହଁ। ଆଉ ହଉ।
ହୁଁ।
ସେଇଟା ଅଛି। ଭୁବନେଶ୍ଵରରେ ଏଠି ପୁରା ଯୁଆରେ ଏଇ ଯୋଉ କଣ ଏବେ କଣ ପୁରୀ ଯାଇଥିଲୁ। ମୁଁ ପୁରା ଡ୍ରେସ୍। ବାହାରେ ଏମିତି କୁଆଡେ ବୁଲିବା ପାଇଁ ଗଲେ ଖାଇବା ପାଇଁ ଗଲେ ଡ୍ରେସ।
ହୁଁ।
ଫେରକ ନାହିଁ।
ଏବେକା ଟାଇମରେ ଯେ ତମେ ଏତେ ସବୁ ଇଏ କ ମାନି ରହିବ ସେଇଟା କଣ ଆଉ ହବ। କହିବ ଶାଢ଼ୀ ପିନ୍ଧ ଇଏ ପିନ୍ଧ। ଶାଢୀ କାହିଁ ପିନ୍ଧିବେ ନା ଭୁବନେଶ୍ୱରରେ। ସେଇ ଶାଢ଼ୀ କାହିଁ ପିନ୍ଧିବି ଘରେ ଦେଢୁଶୁର ଶ୍ୱଶୁର କେହି ନାହାନ୍ତି କାହିଁ ଶାଢ଼ୀ ପିନ୍ଧିବି।
ନିଜର ସେଇଟା ନି ସମସ୍ତେ ନିଜ ନିଜର କମ୍ଫଟେବୁଲ ଜୋନରେ ରୁହନ୍ତି। ଉଁ ସମସ୍ତିିଙ୍କ ଚିନ୍ତାଧାରା ଅଲଗା ଅଲଗା ଆଉ। ସେଥିରେ ତମେ କିଛି କହିପାରିବନି।
ଚିନ୍ତାଧାରା ନୁହଁ ଆଉ କାହାକୁ ହଇରାଣ କରିବାର ପ୍ଲାନ୍।
ଚିନ୍ତାଧାର ଏଇଟାକୁ କୁହାଯାଏ।
ହୁଁ କିଛିଟା ଦିନ ସେମାନଙ୍କ କଥା ମାନି ରହ।
କିଛି ଦିନି କଣ ଏମିତି ଏମିତି ତିନି ବର୍ଷ କଟିଲାଣି ମ ଆଉ କିଛି ଦିନ।
ସେଥିପାଇଁ ଗୋଟେ ଥରେ ଅନଶନ କରୁନୁ।
କରିବାକୁ ପଡିବ ଲାଗିଲାଣି।
ହୁଁ। ସେଥିପାଇଁ ଗୋଟେ ଅନଶନ ହେଇଯାଉ।
କରିବାକୁ ପଡିବ ତ ଆଉ କେହିଁ ମତେ ଟୋଟାଲ ଶାଢୀ ପିନ୍ଧି ଆସୁନି। ମୁଁ ଯୁଆଡେ ଯାଉଛି ଗୁଡେଇ ହେଇକି ଯାଉଛି। ମୋର ଟୋଟାଲ ଆସିନି।
ଏବେ ପର୍ଯ୍ୟନ୍ତବି ଆସିନି?
ନା ମୁଁ ମୋ ଜୀବନରେ ବୋଧେ ବାହା ହେବା ପୂର୍ବରୁ ବୋଧେ ହାଟଲି ପାଞ୍ଚ ଥର କି ସାତ ଥର ପିନ୍ଧିଥିବୁ ସେଇଟା ବି କିଏ ପିନ୍ଧେଇ ଦେଇଥିବେ କଲେଜ ଫଙ୍କସନ୍ ଫଙ୍କସନ୍ ରେ ଯାହାବ ହଉଥିବ ଦେଖିଥିବେ।
ହୁଁ ହୁଁ ଆଉ ତୋ ସିଚୁଏସନ ମୋ ସିଚୁଏ ପୁରା ଶାଢୀ ପିନ୍ଧାରେ ଶାଢୀ ମତେ ଭଲ ଲାଗେ ପିନ୍ଧିବା ପାଇଁ। କିନ୍ତୁ ମୁଁ ଶିଖି ବି ପାରିଲିନି। ମାନେ ବାହାଘର ପୂର୍ବ ପର୍ଯ୍ୟନ୍ତ।
ତଥା ବିି ଦେଖୁଛି ବ
ଢଙ୍କର ତୁ ଜାଣିଛ ତୁ ଢଙ୍କର ଆ ବାହାଘର ଯୋଉଦିନ ବାହା ହେଇକି ଗଲି।
ହୁଁ।
ଗାଧେଇ ଗାଧେଇକି ଆସିବି ମତେ ତ ଶାଢୀ ପିନ୍ଧା ଜଣା ନାହିଁ। ହଁ ଫୋନ କରିକି ଆ ମାନେ ହଜବେଣ୍ଟ କୁ ଡାକିଲି କହିଲି ଟିକେ ସେ ଭାଉଜଙ୍କୁ ଡାକିଦବୁ ତ ଏଠି ଶାଢି ପିନ୍ଧେଇ ଦେବେ।
ହୁଁ।
ଏ କହିଲେ ସେ କହିଲେ ହଉ ମୁଁ ପଠଉଛି ମୁଁ ବସ ମାନେ ମାନେ ଖାଲି କୁଞ୍ଚ ଟାକୁ ଏପଟ ସେପଟ କରୁଛି। ଥିଲା ହଁ। ଏକା ସବୁଠୁ କରୁଛି କେମିତି ହବ ମାନେ ଅଛି। ଜଣା ଯେ କେମିତି କରାଯିବ ପ୍ରୋସେସ ରେ କିନ୍ତୁ ହେଇପାରନି ଆଉ କଣ
ହୁଁ ହୁଁ।
ତାପରେ ଏଠୁ ଭିତରକୁ ସେଇଠୁ କବାଟ ଲକ କରିଥିଲି ବୋଲି ବୋଧେ ସେ ଭାଉଜ ଆସିଲେ। ଯା ଯେ ମାନେ ପଡିଶା ଘର ଯା ପଡିଶା ମାନେ ବଡ ବାପାଙ୍କର ର ବହୁ। ଭାବିଲି ସିଏ ବୋଧେ ଆସିଲେ ଆଉ କବାଟ ଖୋଲି ଦେଲବସିକି ସିଏ ମୋ ଶାଶୁ।
ହୁଁ।
ହଁ ଆଁ ସେତେବେଳକୁ ମୁଁ ଶୁଣିଚି ଟିକେ ଟିକେଏ ଏଁ ବହୁତ ଷ୍ଟ୍ରିକ୍ଟ ଇଏ ସେ ହଁ ମତେ ମାନେ ମୁଁ ଟିକେ ଡରେ ମାନେ ଡରୁଥିଲି। ହଁ ମୁଁ କହିଲି କଣ ହେଲା? ମୁଁ କଲି ଜେ କୁଞ୍ଚଟା କଣ ହଉନି।
ହୁଁ ହୁ ହୁଁ।
ମୁଁ କହୁଛି ପୂଜାଟା କଣ ହଉନି। ସେଠି କହୁଛନ୍ତି ହଉ ମୁଁ ଧରୁଛି ତମେ କର।
ହୁଁ।
ମୁଁ କଲି ହଉନି ସେଠୁ ସିଏ ମତେ ଶିଖେଇଲେ ଏମିତି ଏମିତି କରିବ। ଏମିତି ଏମିତି କରିକି ସେଇଠୁ କୁଞ୍ଚଟାକୁ ଧରିଲେ ଧରିକି ସେଠୁ ଫୋଲ୍ଡ କରିକି ହେଲା।
ହୁଁ।
ତାପରଠୁ ପିନଟା ଏଇଠୁ ପିନ୍ ଅପ କରିବା ପାଇଁ ଏଠୁ ପିନ୍ ଟା ଏଠୁ ପିନ୍ ଆଉଟ କରିଦେଲେ। ତାପରେ ନେସଟ ଡେ ଦିନ ସକାଳ ଛଅଟା ରୁ ତ ଉଠିକି ଗାଧୋଇବା ପାଇଁ ପଡିବ।
ହୁଁ।
ହଁ ସେଦିନ ସେ ଫାଷ୍ଟ ଥର ଫେରେ ସେକେଣ୍ଡ ଥର ମତେ କୋହୁଛନ୍ତି ଆସିକି।
ଶାଢୀ ପିନ୍ଧିଥିଲା ଆସିଲା ନା ଆଉଥରେ ଏ କି କିଛି ଦରକାର ହବ।
ହ
ମୁଁ ଗୋଟିଏ ଦୁଃଖ ବୁଝି ପାରିଲି ହବ କି ସେ ତ ଥରେଟେ ଗୋଟେ ପିନ୍ଧିଚି ତ ଦିନ ଯାକ ପିନ୍ଧି ପିନ୍ଧିକି ଅଛି ଫୁଣି କେମିତି ଜାଣିବି ଯେ ମୋର ମୁଁ ଜାଣିପାଇଲି ବୋଲି ପ୍ରୋସେସଟା ଜାଣିଚିତ ମୁଁ ଏଇ ପ୍ରୋସେସ ରେ ଯିବ। କିନ୍ତୁ ପ୍ରାକ୍ଟିକାଲି ଯେ ପର୍ଯ୍ୟନ୍ତ ହେଇନି ସେ ପର୍ଯ୍ୟନ୍ତ ମୁଁ ଟିକେ କହି ହେଟୁ କହିଲେ ହୋଉ ଠିକ୍ ଅଛି। ହୋଉଚି। ମୁଁ ହେଲ୍ପ କରିଦୋଉଚି ହେଲ୍ପ କରିଦେବେ। ହେଠୁ ଏ କେମିତି
ରୁହ ରୁହ ମୁଁ ତୁମକୁ ଟିକେ ଟିକେ ରୁହ ମୁଁ ରଖୁଚି ଟିକେ ରୁହ
କହ କହ।